ହାଲୋ।
ହ୍ୟାଲୋ।
ହୁଁ ହଁ ହାଲୋ। ହଉ ହଉ ଏ ଯୋଉ ମୁଁ କହିଲି ରଜରେ ଆମେ ବାହାରକୁ ବୁଲି ଯାଇଥିଲୁ। ଯାଇଥିଲୁ ହଉଚି ଏଠିକି ଉ ଜାମ୍ମୁ କାଶ୍ମୀର ବୁଲି ଯାଇଥିଲୁ। ଯାଇଥିଲୁ ସେଠି ଜାମ୍ମୁ କାଶ୍ମୀର ଦେଖିଲି ବହୁତ ସେଇଠି ବହୁତ ଭଲ ଭଲ ଜାଗା। ଆ ବହୁତ ମାନେ ବହୁତ ଆକର୍ଷଣୀୟ ଜାଗା ଭଲ ଜାଗା ଆ ଉଁ ଉଁ ଉଁ ସବୁ ମାନେ ମୁଁ ଦେଖିବା ପାଇଁ ବହୁତ ବଢିଆ ସୁନ୍ଦର ଲାଗିଲା ପ୍ରତ୍ୟେକ ଜାଗା ଆମେ ଯାଇଥିଲୁ ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ଜାଗା କୁ ସେଇଠି ସେଠି ବୁଲାବୁଲି କରିକି ଆମେ ଆସିଲୁ। ଉଁ ଆମେ ଯାଇଥିଲୁ ଆମ ପରିବାର ସମସ୍ତେ। ସେଠି ବୁଲିଲୁ ଜିନିଷ ପତ୍ର ଭଲ ଉଁ ସବୁ ଇଏ ଫଳ ଜିନିଷ ଦେଖିଲୁ କେମତି ଗଛ ପ ତୋର ରିସେଣ୍ଟଲି ଯୋଉ ଇଏ ହେଇଛି। ସେଗୁଡା ଭଲ ମାନେ ଭଲ ବଢିଆ ଆକର୍ଷଣ ଜାଗା ଆଁ ଦେଖିଦ ଦୁଖା କିରି ଆସିଲୁ ଆଉ ତମେ କୋଉଠି କି ଯାଇଥିଲ।
ଆମେ। ବୁଲି ଯାଇଥିଲୁ ଆ ଯାଇଥିଲୁ କାଶୀ ବୃନ୍ଦାବନ ଅଯୋଧ୍ୟା। ଏମିତି ଯାଇଥିଲୁ ଦେଖିଲୁ ସେଇଠି ଆମର ସବୁ ସା ଲୋ ଲୋକମାନେ ଆମେ ଯୋଉ ଧର୍ମ ସନା କୁଆଡେ ଯାଇଥିଲୁ। ବୁଲି ବୃନ୍ଦାବନ ଘରିକା। ତାଙ୍କୁ ଦର୍ଶନ କଲୁ ରାଧ ରାଣୀ ଙ୍କି ଦର୍ଶନ କଲୁ। ସେଇଠି ଭଲ ସୁବିଧାରେ ସେଠି ଭଲ ସୁବିଧାରେ ଖାଇବା ପିଇବା ଭଲ। ହଁ ରହିବା ପାଇଁ ଭଲ ସୁବିଧା ଅଛି। ଆଉ ଠାକୁରଙ୍କୁ ବି ଭଲ ଭାବରେ ତମେ ଦର୍ଶନ କରିପାରିବ। ହଁ ସେଠି ବି ଭଜନ କୀର୍ତ୍ତନ ବହୁତ ହଉଛି ର ମାଗେଣାରେ ଖାଇବା ପାଇଁ ଲୋକମାନଙ୍କୁ ବ୍ୟବସ୍ଥା କରାଯାଇଛି। ବହୁତ ଶାଧୁ ଶନ୍ଥ ମାନଙ୍କୁ ଦର୍ଶନ କରିିବ। ସେଠି ଉଁ ରାଧାରାଣୀଙ୍କ ର ସ୍ୱରୂପ ପ୍ରେମା ନନ୍ଦ ମହାରାଜି ଙ୍କୁ ଦର୍ଶନ କରିବ ସେଠି ବି ବହୁତ ଭଲ। ଷା ଆଛନ୍ତି ଜ୍ଞାନ ସତ୍ସଙ୍ଗର ଜ୍ଞାନ ବି ଆଲୋଚନା ହଉଛି ଶୁଣିପାରିବ। ସବୁ ତମର ସେଠି ଭଲ ସୁବିଧା ଅଛି। କରିପାରିବ।
ଉଁ।
ଆଉ ତମେ ମାନେ କୁଆଡେ ଯାଇଛି।
ଆମେ ଯାଇଥିଲୁ ମହିମା ମହା ମହିମା ଗାଦି।
ହୁଁ।
ମହିମା ଗାଦି।
ହଁ ତା ବିଷୟରେ କୁହ।
ହୁଁ ମହିମା ଗାଦିରେ ଦେଖିଲୁ ବହୁତ ବହୁ ଭଲ ଆକର୍ଷଣୀୟ ଜାଗା ଦେଖିଲୁ। ସବୁ କେମିତି ବାବାଜୀ ମାନେ କେମିତି। ଆଉ ଜୋରନ୍ଦା ମେଳା ଆମେ ଯାଇଥିଲୁ ଜୋରନ୍ଦା ମେଳା ଯାଇଥିଲୁ। ଦେଖିଲୁ ବହୁତ ଜୋରନ୍ଦା ମେଳାରେ ବହୁତ ଦୋକାନ ବାଡି। ଉଁ ସବୁ ପଢିଚି। ଉଁ ଲୋକ ଗହଳି ଯେ କାହିଁରେ କଣ। ହୁଁ ସେଠି ବହୁତୁ। ଉଁ ମାନେ ଯାତ୍ରା ପାଟି ପଡିଛି। ଏ ଲୋକ ଯିବା ଆସିବା ବହୁତ ବହୁତ ଜାଗାରୁ। ହଁ ମାନେ ଏମିତି କାଲି କଲିକତା ଠୁ ଆରମ୍ଭ କରି ପ୍ରତ୍ୟେକ। ଜାଗରୁ ଦୋ ଆସିକି ଲୋକ ଦୋକାନ ଦେଇଛନ୍ତି। ଦୋକାନ ଦେଇକି ସେଠି ଉଁ ସବୁ ଭଲ ବିକ୍ରି ବଟା ହେଲା। ଆଉ ଉଁ ବିକିବଟା ହେଇକି ଉଁ ଦେଖା ଦୁଖି କରିକି ପ୍ରତ୍ୟେକ ଭଲ୍ ଲ ଭଲ ନୂଆ ନୂଆ ଜିନିଷ ଦେଖିଲୁ ନୂଆ ନୂଆ ଜିନିଷ ବି ଆଣିଲୁ। ଆଣି ଆଉ ହେଠିକି ମାନେ ଉଁ ଇଏ ରୁ ଖିଆପିଆ ହେଲା। ତାପରେ ଆମେ ଯାଉ ଗୋଟେ ଗଲୁ ଦେଖିଆ ପାଇଁ ହୁଁ ଠାକୁର ମନ୍ଦିର ଯାଇଥିଲୁ। ଠାକୁର ମନ୍ଦିରରେ ସେଠି ଦେଖା ଦୁଖି କଲୁ ଦେଖା ଦୁଖି କରିକି ତାପରେ ଆସିଲୁ ଘରୁକୁ ଆସିକି ଫେ ଘରେ ଆସି କି ବସିଲୁ ବ ଆସିକି ଘରୁକୁ ଆସିକି ଫେରିକି ଆ ଘରକୁ ଆସିଲୁ ଭାରି ଆଉ।
ହୁଁ ହଁ ମହିମାର ବି ମହିମା ଧର୍ମର ଭଲ।
ନାଇଁ ନାଇଁ ସେ ହେଇ ଥାଉ ଥାଉ ସେଇଟୁ କନ ଆଉ କଣ କହ ଆଉ କଣ କହ?
ହୁଁ ଆଉ ଆଉ ଗୋଟେ ବି ଭଲ ସ୍ଥାନକୁ ଯାଇଥିଲୁ ଆମେ ଉଁ ଯୋଉ ହୁଁ ବାରଣାସୀ ସେଠି ବି ଉଁ ହୁଁ ଗଙ୍ଗାରେ ତମେ ତ ଗାଦ ସ୍ନାନ କରିପାରିବ ସେ ଅସ୍ଥି ବିସର୍ଜନ କରାଯିବ। ଆଉ ସେଠି ବି ବହୁତ ସାଧୁସନ୍ଥ ଆଉ କହୁନୁ?
ଆଉ କଣ ଭଲ ଜିନିସ୍
ଆଉ କଣ ଖାଇ ଆ ତମର ଏମତି ଆଜି କଣ ଭଲ ଜିନିଷ ଖାଇବା ପିଇବା ହେଇଛି କହି
ଆଜି ହଉଚି ଏଁ ଆଜି ମୁଁ କରିଥିଲି ପୋଟଳ କୁର୍ମା।
ହୁଁ ହୁଁ।
ତ ଆଉ କଣ କରିଥିଲି ନା ପୋଟଳ କୁ କାଟିକି ଭାଜିଦେଲି ଭାଜି ଛାଣିଦେଲି। ଆଉ ଝାଣିଦେଲି ଆଳୁକୁ ଛାଣିଦେଲି ତାକୁ ଥୋଇଲି। ଆ ହେଟୁ ତାପରେ ମସଲା ପ ସବୁ ପକେଇଦେଲି ମସଲା। ଏ କରିକି ତାକୁ ମୁଁ ଶିଳରେ ବାଟିଦେଲି ଶିଳେରେ ବାଟିକି ଉଁ କଣ କଲି ନା ମସଲା ତେଲ୍-ତେଲ ଦେଲି। ତେଲ ଦେଲା ପରେ ହେଟୁ ମସଲା ପକେଇଲି। ତାପରେ ଆଳୁକୁ ଆଉ ଏକୁ ଛାଣି ଦେଇଥିଲି ହେଟୁ ତାପରେ ତାକୁ ହୁଁ ତାକୁ ଛାଡିଲି। ହଁ ମସଲା ହେଇ ସା ମସଲା ଟିକିଏ ହେଇ ସାଇଲା ପରେ ତାକୁ ଛାଡିଲି ଏଠୁ ଛାଡିକି କଣ କଲି ନା ତାକୁ ଘୋଡେଇ ଦେଲି ଘୋଡେଇ ଦେଲା ପରେ ସେ ଟିକେ ଫାଙ୍କ ସିଜା ହେଇ ଆସିଲା ଫାଙ୍କ ସିଜା ହେଇ ଆସିଲା ପରେ ହେଇଟୁ ତାକୁ କଣ କରେ ବାହାର କରିଦେଲି ବାହାର କରି ଦେଖିଲେ ଫାଙ୍କ ସିଝା ହେଇ ଆସିଲାଣି ତାକୁ ହେଇଟୁ ପାଣି ଦେଇ ଦେଲି। ପାଣି ଦେଇ ଦେଇକି ଏଁ ପାଣି ଦେଇକି ଟିକେ ଘୋଡେ ଢାଙ୍କିଦେଲି ଢାଙ୍କି ଦେଲା ପରେ ସେ ଟିକେ ନାକୁ ଚାରି ଛଅ ଫୁଟୁଣ ଫୁଟିଗଲା ପରେ ହେଉଟୁ ତାକୁ ବାହାର କରିଦେଇକି ଆଇଁଲି। ବାହାର କରିଦେଇକି ତାକୁ ରଖ୍ ଉଁ ରଖ୍ ଉଁ କରିଦେଲେ ତାକୁ ଉଁ କରିଦେଲା ପରେ ଭଲ ଟେଷ୍ଟ ହେଇଥିଲା ଖାଇବା ପାଇଁ। ତାକୁ ବସିକି ଆମେ ସମସ୍ତେ ମିଶିକି ଖାଇଲୁ। ଖାଇକି ଇଏ କଲୁ, ଖାଇଲୁ ଆଉ। ତମର କଣ କେମିତି ଆଜି ରୋଷେଇ ହେଇଛି?
ଆଜି ଆମର କରିଚି ଭାତ ଆଉ ଡାଲି ଆଉ ବିମ୍ସ ହେରିକା ସବୁ ପ୍ରକାର ପନିପରିବା ମିଶେଇକି ଗୋଟେ ଭଜାର। ସବୁ ପନିପରିବା ମିଶେଇ ଭଜା ଆଉ ନଡ଼ିଆ, ବାଦାମ ମିଶା ଚଟଣି ହୁଁ ପାମ୍ପଡ, କାକୁଡି ଏମିତି ଖାଇବା ଆଉ, ଆଉ ତୋ ପୁଅ ଏଇନା କଣ କଲାଣି?
ହୁଁ, ସେ ଯାଇଥିଲା ଡିଉଟି। ଡିଉଟି ଯାଇଥିଲା, ଡ୍ୟୁଟି ଯାଇକି ଆସିଲା ହେଠୁ ଆସି କି ଗଲା ଧାନ ତଳି ଆମର ଆଜି ପଡିବାର ଥିଲା। ନା ଲୋକ ନେଇକି ଧାନ ନ ଦି, ଚାରି ଜଣ ଦି ଜଣ ଖଣ୍ଡେ ନେଲା ଦି ଜଣ ଖଣ୍ଡେ ନେଇକି ସେଇଟା ଚାଷ ହେଲା। ଚାଷ ହେଇସାରିଲା ପରେ, ସେଠୁ ଧାନ ସେମାନେ ଧାନ ବୁଣିଲେ। ଧାନ ବୁଣିକି ସେଇଠୁ ଧାନ ବୁଣି ବୁଣାଇ ଦେଇକି ହେଲେ ଆସିଲା ଆସିକି ତାପରେ ଏବେ ତାକୁ ଖାଇବାକୁ ଦେଇ ଗାଧେଇଲା, ଗାଧେଇ ସାରିଲା ପରେ ତାକୁ ଖାଇଆକୁ ଦେଲି ଖାଇବାକୁ ଦେଇ ସାରିଲା ପରେ, ଏଠୁ ସିଏ ଏବେ ଶୋଇଛି। କାଲି ଡ୍ୟୁଟି ଥିଲା, ରାତି ଡ୍ୟୁଟି ଥିଲା। ଏଣୁ ରାତି ସାରା ଅନିଦ୍ରା। ଆଜି ଏଇନେ ଖାଇବାକୁ ଦେଇକି ସେ ଶୋଇଲା, ମୁଁ ହେଠୁ ଆସିଲି। ତମର ବୁବୁ, ତମର କୁନାଲ କଣ ପଢୁଛି?
ଯିଏ ଯୋଉ ଇଲେକ୍ଟ୍ରି ସେ ପାଠ ପଢୁଛି। ପଢିକି ତାର ଏଇନେ ଯାଇଛି ଭୁବନେଶ୍ୱରରେ ରହିଛି କରୁଛି, ଆଉ ଯାହା ପଢିବ ଆଗକୁ ପଢିବ ପଢିଲେ, ଯୋଉ କମ୍ପାନୀ ଫମ୍ପାନୀ ମିଳିବ ସେଇଥିରେ ସେ ରହିବାର ବ୍ୟବସ୍ଥା କରିବ ଆଉ। ଆଉ ଏଇନେ ତ ପଢା ତାର ଅଛି, ଚାରି ବର୍ଷ ଆହୁରି ଅ ଅଧିକ ସମୟ ଅଛି ପଢ଼ିବା ପାଇଁ, ପଢ଼ା ସରିଲେ ଯାଇକି ଯୋଉ କମ୍ପାନୀରେ କରିବ, ସରି ଚାକିରି କରିବ ଆଉ। ଆଉ ହିନ୍ଦୀ ଆମ ଝିଅ ବି ପାଠ ପଢୁଛି। ପଢୁଛି ତାର ବି ପଢା ଚାଲିଚି। ସିଏ ବି ପଢା ସରିଲେ ତାର ଯାହା ଯେମିତି କରିବ, ଆଉ ତୋ ଝିଅ ତମ ଝିଅକୁ ବାହା ବାହାଘର କଲଣି ନା
ମୋ ଝିଅ କାଲି ଆସିବାର ଥିଲା। ଆମ ଆମ ଝିଅ ବାହା ହେଇସାରିଚି।
ବାହା ହେଇ ସାରିଚି ତା ଜ୍ବାଇଁ ତା ପୁଅ ଆଉ ସିଏ ଆସିବାର ଥିଲା। ଆସିବାର ଥିଲା ଯେ ସେମାନେ ଯଦି ହବ କାଲି ଆସିପାରନ୍ତି। ଆସିବେ ଯଦି ଆସିଲେ ଉ ଉ ଉୁଁ ଝିଅ ତ ଝିଅ ଜ୍ବାଇଁ ରହିବେନି। ସେମାନେ ଆସିକି ବୁଲି ଦେଇକି ସମସ୍ତଙ୍କ ଘର ଦଵାର ବୁଲି ଦେଇକି ଉ ସେ ତ ରହନ୍ତି ଫରେନ୍ ରେ। ତେଣୁ ସିଏ ଆସିଛନ୍ତି ବୁଲିବା ପାଇଁ ଆ ଯେ କାଲି ଆସିଲେ ଯଦି ରହେ ଆମେ ରଖେଇବୁ ଯଦି ରହିଲେ ରହିଲେ ନହେଲେ ନାହିଁ। ଉଁ ସିଏ ହୋଉଛି ଉଁ ବୁଲି ଦେଇକି ପଳେଇବି ଆଉ ତାଙ୍କ ଘରକୁ ଯଦି ହବ ତାଙ୍କ ଘରକୁ ସେ ବୁଲି ଦେଇକି ପଳେଇବେ। ନା ଆମର ଛୋଟ ନାତି ଟିଏ ହେଇଚି। ହୁଁ। ଛୋଟ ନାତି ଟିଏ ହେଇଚି ତାପରେ ଆଉ କଣ କୁହ।
ଆଉ ସେଠି ତ ଆମର ସବୁ ଘରକୁ ଯାଇଥିଲୁ ଆମ ଗାଁ କୁ ଯାଇଥିଲୁ। ଗାଁ ରେ ବୁଲାବୁଲି କରିକି କି ସବୁ ଦେଖିକି ହୁଁ ହଁ ହୁଁ।
ବୁଲାବୁଲି କରିକି ଆସିଲୁ।
ହଁ ହଉ ରହୁଚି ରହୁଚି।
ହଉ।